କ।
ହଁ ଏଇ ଶୋଇଛି ଆଉ।
ଓ ହୋ କଣ ଖାଇଥିଲୁ ?
ଗୁପ ଚୁପ ତମେ?
ହଁ ବଜାର ଆଡେ ଯାଇଥିଲ ନା କଣ?
ହଁ ଯାଇଥିଲି। ବର୍ଷା ହେଇକି ଓଦା ହେଇକିି। ଯାଇଲୁ ଆଉ।
ଏ ହେ କେତେବେଳେ କେତେବେଳେ ବର୍ଷା ହେଲା କେତେବେଳେ?
ସେଇ ପାଞ୍ଚଟା।
ଓହୋ
ମୋର କଣ ହୋଉନି
ହବ ଆଉ ଥରେ ଗଲେ । ଏଇଥର ଯାଉ କରିବୁ ହୁଁ ।
ତମେ ଏବେ କଣ କରୁଚ?
ମୁଁ ଏଇ। ଏ ଘରେ ରୋସେ ରୋଷେଇ କରିଥିଲେ ମୁଁ ଦେଖୁଥିଲି ଆଉ
ଓହୋ ହ । ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି, ଏଇନା ବସିକି ରୋଷେଇ ଚାଲିଚି। ଆଜି ଲେଟ୍ ଟିକେ ରୋଷେଇ ଟିକେ ଲେଟ୍ ହେଇଗଲା । ଆଜି ଚିକେନ ହୋଉଚି। ଦିନବେଳେ ଆଜି ଆମ ସାଧା ହେଇଥିଲେ ରା ରେ ଚିକେନ ହେଇଛି।
ହଁ ହ
ହଁ
ଆଉ କଣ ଚିକେନ କଣ ଖାଇତେ ଭଲ ଲାଗେ, ଚିକେନ କଷା ଖାଇତେ ଭଲ ଲାଗେ। ନା ମାଂସର କଷା ନା ମାଂସ? ତରକାରୀ ଭଲ ଲାଗେ ।
କସା କସା ଭାଇ
ନା କୋଉଟା ଗୋଟେ ମାଛ ହେଲା ମାଛ ଆଉ ମାଂସ ଭିତରେ ତତେ କୋଉଟା ଖାଇତେ ଭଲ ଲାଗେ ଅଧିକ?
ଅବଭିିଅସଲି ମାଂସ
ଶ ନା ସମସ୍ତେ ତ ସେଇଟା ଗୋଟେ ପସନ୍ଦ ମାଂସ ହୁଁ ମ ତେ ବି ମାଂସ ଭଲ ଲାଗେ ଆଉ ଏଇନା କଣ ପାଇଁ ଆଉ ଖାଇବା ପାଇଁ ଆଉ ଇଚ୍ଛା ହଉନି।
ହଁ
ହୁଁ ଅଣ୍ଡା ଅଣ୍ଡା
ଅଣ୍ଡା ଏତେ ଭଲ ଲାଗିବନି।
ଅଣ୍ଡା ଏତେ ଭଲ ଲାଗେନିନା, ମୁଁ ଅଣ୍ଡା ମତେ ସିଝା ଅଣ୍ଡା ଦେ ଲେ ମୁଁ ଖାଇ
ଖାଇଦବି ବାସ୍ ହଁ ସେଇଆ ମୋ ହଷ୍ଟେଲରେ ଯେଉ ଅଣ୍ଡା ଅଛି ଛି ଛି
ତତେ କଣ ରୋଷେଇ କରିବା କଣ ଆସେ ମତେ ଟିକେ କହିଲୁ?
ମତେ ଆସେ ମ୍ୟାଗି ହଁ ହ
ହୁଁ ଆଉ କଣ ଆସିବ?
ଆଉ କଣ ଆସେ ଭଜା ଆସେ ତାପରେ ଅ ଅଣ୍ଡା ଭୁଜି ଆସେ
ହୁଁ ଆଉ ମାଂସ ଆଶେ କି ନାହିଁ କରିଆସି
ଜମା ଆସେ ନି ଧୋଇ ତ ଆସ ନି ତରକାରୀ କଣ ଅସିବ।
ଏ ମତେ ଆସେ କିନ୍ତୁ।
ଏ ଭାଇ କରିଛ ତମେ?
ହଁ ମୁଁ କରିଛି ମାନେ କରିଛି ମତଲବ କରିଛି କହିଲେ ମୁଁ ତା ମାନେ ସବୁ ମାନେ ଇଏ କରିଦିଏ ସେଇ ମସଲା ମସଲା ମସଲା କେତେ କଣ ହେଲା ସେଟା ଜାଣିପାରେନି। ଲୁଣ କେତେ ପଡିବ ଜାଣିପାରେ ନ ହେଲେ ଆଉ ସବୁ ଜାଣିପାରେ।
ଓହୋ
ହି
କଣ ଭଲ ଲାଗେ ତମକୁ ସବୁଠୁ ଅଧିକ ଖାଇବାକୁ ତମକୁ ଖାଇବାକୁ କଣ ଭଲ ଲାଗେ ଅଧିକା?
ମତେ ଅଧିକ ଖାଇବା ପାଇଁ ଭଲ ଲାଗେ ତେ ଏ ମା ମାଛ ମାଂସ ଟା ହିଁ ମତେ ଅଧିକ ଭଲ ଲାଗେ,
ବର୍ଷେ ଛାଡିକି ଏମିତି ରହିଛି ଥିଲା
ବ ବହୁତ କଷ୍ଟରେ କିନ୍ତୁ ମୁଁ ରହିଥିଲି ସତରେ। ନା ନାଇଁ ସେତେବେଳେ ନା ନା କଷ୍ଟ ନଥିଲା ମତେ ଲବ ଉମ କେତେବେଳେ କିଛି ଲାଗୁନଥିଲା ମୁଁ ହୁଁ ଗୋଟେ ମନ ହେଇ ଥିଲା ମୁଁ ଛାଡିଦେଲି ଆଇଁସ ଛାଡିଦେଲି ତ ଆଇଁସ ଖାଇବିନି କେବେ ଆଇଁଷ ଖାଇଲେ ମହାପାପ ବହୁତ କିଛି ଭାବି ଦେଇଥିଲି ଛାଡି ଦେଇେଇଥିଲି କିଛି ଲାଗୁନଥିଲା। ଠିକ ଠାକ ଥିଲା ତାପରେ ଥରେ ମୁଁ ଖାଇ ହୁଁ। ସମସ୍ତେ ତ କୁହନ୍ତି ଆଉ।
ହୁଁ।
ସେଇଟା ଶୁଣିଥିବା କଥା ଆଉ।
ଚିକେନ କେମତି କର ଚିକେନ କେମିତି କରନ୍ତି କହିଲ ରୋଷେଇ କହିବି ମୁଁ?
ହୁଁ କୁହ କୁହ।
ପ୍ରଥମେ ହେଲା ଚିକେନ ଟାକୁ ଉଁ ଚିକ୍ ଚିକେନ କୁ ନା ମାଂସ ଟାକୁ ଆଗ ମାନେ ଯୋଉ କଣ କହିଲୁ ତାକୁ ଟିକେ ହଳଦୀ ଆଉ ହଳଦି ନା ହଳଦୀ ଦହିରେ ଟିକେ ଆଉ ଟିକେ ମ୍ୟାରିନେଟ କରି ରଖିଦବୁ ହେଲା ଅଧଘଣ୍ଟା ପାଇଁ। ସିଏ ରହିଗଲା। ତାପରେ ଆମେ ଏଠି କଡେଇରେ ପିଆଜ ନାନା ଆଗେ ତେଲ ତେଲ ପକେଇବା ତା ସହିତ ଯୋଉ ମସଲା ନଥାଏ ତାର ଯୋଉ କଣ କଣ ମସଲା କହିଲୁ ଯୋଉ ଏତେ ବଡ ବଡ ସାଇଜ କଣ ସେଟା?
ଯୋଉ ଗୋଟା ମସଲା ହଁ।
ଗୋଟା ମସଲା ସବୁ ଡାଲଚିନ୍ ଗୁଜୁରାତ୍ ଡି ଏଇ ସବୁ ପକେଇଦବୁ ହେଲା। ଫାଷ୍ଟେ ତେଲ ଟିକେ ଯଦି ତାତି ଆସିବ ପିଆଜ ଆଉ ତେଜପତ୍ର ପତ୍ର ପକେଇଦବୁ। ପକେଇ ସାରିଲା ପରେ ହୁଁ ପକେଇ ସାରିଲା ପରେ ତାପରେ ପିଆଜ ଦିହରେ ଟିକେ ଟିକେ ହେଇ ଆସିଲା ପରେ ତାପରେ ପିଆଜ ପକେଇବୁ ପିଆଜ ଟିକେ ଟିକେ ରେଡ ଯେତେବେଳେ ତାର ନାଲି କଲର ଦେଖାଯିବ ପୁରା। କଲର ଦେଖାଯିବ ସେତେବେଳେ ତାପରେ ଲଙ୍କାାଗୁଣ୍ଡ ପକେଇବୁ ଲଙ୍କାଗୁଣ୍ଡ ପରେ ପକେଇଲେ ଚଳିବ ଲଙ୍କା ଗୁଣ୍ଡ ଟିକେ। ପକେଇଲେ କଣ କହନ୍ତି ଭଲ ଲାଗେ ଖ ଖାଇବାକୁ ହଁ ତାପରେ ଯୋଉ ମସଲା ଆମେ ବାଟିକି ଯୋଉ ମସଲା ରଖିଥିବା ହଁ ପିଆ ପିଆଜ ଅଦ୍ ପିଆଜ ଆଉ ରସୁଣ ଅଦା ଆଉ ଯୋଉ ବାଟିକି ରଖିଥିବା ତାକୁ ଆମେ ପକେଇଦବା ହେଲା। ପକେଇସାଇଲା ପରେ ତାକୁ ଟିକେ ଉଁ ତାକୁ ପୁରା ଯେମତି ପୁରା ମାନେ ଯେମିତି ଭାଜି ହବ ଭାଜି ହେଲା ଟାଇପ ରେ ଯେମିତି ପୁରା ତେଲ ଯେମିତି ବାହାରିଯାଏନି।
ହଁ
ପୁରା ତାକୁ ଇଏ କରାଯିବ କଷା କରାଯିବ ହେଲା କରାହେଲା କରାହେଲା ପରେ ତାପରେ ତାକୁ ସେଠି ଆମ ଯେତିକି ଯାହା ଯୋଉ ଦୋକାନରେ ମିଳେନି ଯୋଉ ମସଲା ଚିକେନ ମସଲା କଣ ମିଟ୍ ମସଲା ସବୁ ମିଳେ ମିଳେ ତାକୁ ଟିକେ ପକେଇଦବା ପକେଇ ଦେଇକି ତାକୁ କିଛି ସମୟ ପାଇଁ ରଖିଦବା ହେଲା ଢଙ୍କେଇକି ରଖିଦବା ସେ ଟିକିଏ ସିଝି ଆସିଲେ ମସଲା ଟା ପୁରା ସିଝି ଗଲେ ତାପରେ ଆମେ ଚିକେନ ଚିକେନ ରେ ଯଦି ତମେ ଆଳୁ ବି ପକେଇ ପାର ଆଳୁ ବି ପକେଇଲେ ଭଲ ଆଳୁ ଭତା ଆଳୁ ଖାଇତେ ଭଲ ଲାଗେ ନାଁ ନାଇଁ ଚିକେନ ରେ
ହଁ ମତେ ତ ଆଳୁ ହିଁ ଭଲ ଲାଗେନି
ମତେ ଭଲ ଲାଗ ମୁଁ ଯଦି ଚିକେନ ନଖାଏ ମୁ ସେତିକି ଆଳୁ ଖାଏ ତ ମୁ ବି ସେୟା ହ ପିଠା ଯେ ଚିକେନ ଖାଇଛି ନା ନାଇଁ କେବେ?
ହଁ ହଁ ହଁ ଚିକନ୍ କ ସ ପିଠା
ହଁ ଭଲ ଲାଗେନା? ଆଜି ଆମର ସେଇଟା ବ୍ୟବସ୍ଥା କରାହଇଛି। କି ହୁଁ ହୁଁ ହୁଁ ହୁଁ। ହଠାତ ହଠାତ ଗୋଟେ ଏମିତି କରାହେଲା ନହେଲେ ନଥିଲା ସେମିତି ଆ ପିଠା ହେବାର ଥିଲା ପିଠା ମଟର ତର
ହଁ।
ତାପରେ କିନ୍ତୁ ଭାଇ କହିଲା କି ଭାଇ ସିଏ ଆସିଲା ବେଳେ ଚିକେନ୍ ଧରି ପଳେଇ ଆସିଥିଲା ତ ସେଇଥିପାଇଁ ତାକୁ କରିଦେଲେ ଆ କହିଲେ ହଁ ତାହାଲେ ପିଠା ସହିତ ମାଂସ ତରକାରୀ ଭଲ ଲାଗିବ ନା କମ୍ବିନେସନ ଭଲ କର ଅଛି। ସେଇଆଉ।
ମମି ରୋଷେଇ କରିଛନ୍ତି ଏବେ
ହଁ ହଁ। ସେ ରୋଷେଇ କରୁଛି।
ତମର ନୂଆ ରୁମ୍ ହବାର ଥିବା ଥିଲା ହେଇଗଲାଣି।
ହଁ ମୋ ରୁମ ଅଧା ହେଇଛି ଏତ ଟାଇଲ୍ସ ସ ପଡୁଛି ହୁଁ। ହଁ।
ହ
ଏଇ ଭିତରେ ମୁଁ ବୋଧେ ପଳେଇ ଆସିଥିବି ଟାଇଲସ ପଡିବ।
ହଁ।
ହୁଁ ଟାଇଲ୍ସ ପଡିବ ତାପରେ ଆଉ ତାପ ଛୁଟି କଣ କହିଲ ହଁ ସେମିତି ନା ଘରୁ କେବେ ଆମ ତମେ ଘରକୁ କେବେ ଆସିବ ତମେ ତାପରେ ଯବେପରେ କଲେଜ ଗଲା ପରେ।
କଲେଜ ଗ ସେମିଷ୍ଟର ସରିଲେ ଆର ମାସରେ।
ଆର ମାସ ସେମିଷ୍ଟ ରେ କେବେ ହବ? ବଗ ସେମ
ଆମର ବୋଧେ ଲାଷ୍ଟ ସରିବ। ଆମ ସେମିଷ୍ଟର ଡେଟ ଆସି ସାଇଲାଣି।
ଆସାଇଲାଣି କେବେ? ଅଁ ଜୁଲାଇ ଦଶ । ଜୁଲାଇ ଦଶରୁ କେତେ ଦିନ ସାରି ହବ ଛଅଟା ଏଗ୍ଜ ତମ ଛଅଟା ପେପର ପା?
ଅ ଛ ପଚିଶ ଛବିଶ ନାଁ ଏନ୍ତି କେବେ ଗୋଟେ ସରି।
ହଁ ତାନେ ଗୋଟେ ମାସ ତମର ବଢିଆ ନାଁ ଗୋଟେ ମାସ।
ଆମର ବଢ଼ିଆ। ତାପରେ ଯାଇଁକି ଆର ମାସ ତ ନାଇଁ ତା ଆର ମାସ ବେଳୁକୁ ଘରକୁ ଆସିବ ସେଇ ଲାଷ୍ଟ ବେଳକୁ ଆଉ।
ହଁ ଜୁଲାଇ ଶେଷ ବେଳୁକୁ ତମେ ଆସିବ ଗୋରୁକୁ ନାଁ?
ହଁ।
ହଁ। ପରୀକ୍ଷାରେ ପଢ଼ାପୁଢ଼ି ଭଲ କରୁଚୁ ତ?
ହଁ ମାମୁଁ ଘରେ ଯୋଉ ତ ପଢ଼ାପୁଢ଼ି ହୋଉଥୁବ।
ଟା ଉଁ ସେଟା ବି ସତ କଥା । ମୁଁ ବି ତ ସମୁଦେ ପ ମାନେ ବହି ଦେଖୁନି।
ମୁଁ ବି ବା କଣ କରିବି ସେୟା ଭାବୁଚି।
ଏଇ ମାନେ ପର୍ବପର୍ବାଣୀ ଥିଲେ ଆଉ କଣ ପଢିବା ପାଇଁ ଇଚ୍ଛା ହୁଏ ତୁ କହିଲୁ?
ହଁ ବା।
ଉଁ। ଖାଲି ବସି ବସି ଦିନ ଯାଉଚି। ଆଉ ଆଜି ରାତିର ଖାଇବା କଣ? ହ୍ୟାଲୋ।
ହ୍ୟାଲୋ।
ହଁ ଆଜି ରାତିର ଖାଇବା କଣ?
ଆଜି ରାତିରେ କଣ ଖାଇବା ହବ ମୁଁ ବି ଜାଣିନି ରୁଟି କଣ ହବ ଗୋଟେ ଆଉ ଏକ୍ସ୍ ଖରାଏଳେ ତ ମାଛ ତରକାରୀ ହେଇଥିଲା ଯଦି ଥିବ ସେଇଆଉ ଲଗେଇ ଖାଇଦବୁ ଆଉ।
ନହେଲେ ମାନେ ଆଜି ଗୋଟେ ଦିନ ର ରଖିଥାଉ ଫ୍ରିଜରେ ରଖି ତା ପରଦିନ ଖାଇଲେ ଭଲ ଲାଗେ ନା ନାଇଁ? ଭଲ ଲାଗେ ନାଁ? ହଁ ଚିକେନ କଷାଟା ଲାଗେ ଅଧିକ।
ଚିକେନ କସା ପଖାଳ ବଢ଼ିଆ ଲାଗେନା।
ହଁ ହଁ ମତେ ତ ଚିକେନ କସା ସହିତ ପଖାଳ ମତେ ବଢ଼ିଆ ଲାଗେ।
ହଁ ପା ମତେ ଚିକେନ୍ କସା ସହିତ ଯାହା ଦେଲେ ଖାଇଦେବି ପରଟା ରୁଟି ଭାତ।
ଆଉ କଣ? କୁହ।
ଏଇ ସହିତ କଥା ହଉଥିଲି ଆଙ୍କ ମମିଙ୍କ ସହିତ ଚି କି ଦିଦି ମମିଙ୍କ ସହିତ ହେଲା ଆଉ ଟିକେ ପର୍ବରୁ ଏ ବୋଉ ଲୋ କି ଗପ ତାଙ୍କର ମୁଣ୍ଡ ଖରାପ।
ହଁ ହୁଁ। କେତେ ସମୟ କଥା ହେଲୁ?
ହଁ କଥା ହେଇଛି। କେତେ ସମୟ ଦିଥର କଥା ହେଇ ସମସ୍ତ
ଭଲ ଲାଗିଲା କଥା ହେଇକି।
ହଁ ଭଲ ଲାଗିଲା ଆଉ।
ହୁଁ
କହିଲେ ସବୁ ପର୍ବପର୍ବାଣୀ କଥା। କଥା ସବୁ କହୁଥିଲେ ଆଉ।
ହୁଁ କେତେ ପର୍ବ ଦେଖୁଛନ୍ତି ବାର ମାସରେ ତେର ପର୍ବ କୁହନ୍ତିନି।
ରଜ ଆଇଲାଣି।
ଏ ରଜ ଚାଲିଛି ରଜ ପରେ। ପୁଣି ଆସିବ ରଜପରେ ଆଉ କଣ ଅଛି? କୁମାରକୁ ଦଶହରା କୁମାର ପୂର୍ଣ୍ଣିମା ଖୁଦରୁ କୁଣି ଖୁଦରୁୁକୁଣି ଏଇଜେ ତୁ ଖୁଦୁରୁ ପୁଣି ଜଣିଛୁ ନା ନାଇଁ।
ହଁ ଖୁଦୁରୁ କୁଣି ଭାଇ ମାନଙ୍କ ପାଇଁ କରନ୍ତି।
ହଁ ହଁ ହଁ ଯୋଉ ତଅପୋଇ ଥିଲେ ତାଙ୍କ ସାଥି ତ ଭାଇଙ୍କ ପାଇଁ କରୁଥିଲେ ତାଙ୍କୁ ବହୁତ ତଳେ ତପୋଇକି ତାଙ୍କ ଭାଉଜ ମାନେ ବହୁତ ହଇରାଣ କେବଳ ତାଙ୍କ ସାନ ଭାଉଜ ତାଙ୍କୁ ଭଲ ପାଉଥିଲେ ଏ ଷ୍ଟୋରି ଟା ଶୁଣିଛୁ ନା ନାଇଁ ତୁ? ଗପ ଶୁଣିଛୁ ନା ନାଇଁ ତାଙ୍କର ତଅପୋଇଙ୍କର ଗପ?
ନାଇଁ ବା ରଖି ତାକୁ ଶୁଣେଇବ ଆଉ ହଁ।
ବି ତତେ କାଲି ହେଲା।
ଠିକ ଅଛି।
ଠିକ ଅଛି ହଉ ତାହେଲେ ତୁ କଣ କରୁଛୁ ତାହେଲେ କର ଆଉ।
ହଁ ହଁ।
ରାତି ବି ହେଲାଣି ଖାଇକି ଶୋଇବୁ ଆଉ।
ଶୋଇପଡ ହଁ ହଁ ସେଇଆ କରିବି ଆଉ କଣ କରିବି।
ହୁଁ ହଉ। ତାହଲେ ଶୁଭରାତି।
ଆଜ୍ଞା।
ହଉ ତାଲେ।
ହୁଁ
ହଉ ତାହେଲେ ରଖୁଛିଆ?
ହଁ ହଁ ହଉ।
ହଁ